ହଁ।
ହଁ।
କଣ କରୁଚ।
ଏଇ ଏଇଠି ସବୁ ବସିଥିଲୁ ତ ଆଡେ ପବନ ଦଉଛି ଏଠି ବସିଛୁ ଆଉ।
ହଁ ମୁଁ ସେଇ ଛାତରେ ଟିକେ ବସିକି ପବନ ଖାଉଥିଲି ଲୋ।ଲିଆ କଣ କରୁଚନ୍ତି ଆଉ। ଟେନ ଫୋନ କରଲି ଆଉ।
ହଁ ଭ ଏଇ ପବନ ଟ ଦୋଷ ତ। ଅ ହେଉ ବସଛୁ। ମୁଁ ବାହାରେ ଆଉ। ତମ ଆଡେ ପବନ ପବନ ହଉଛି ନା ନାଇଁ।
ପବନ ନା ହଁ ଏଇନି ଚାରିଟା ବେଳ ଟିକେ ଟିକେ ହଉଛି। ଆଉ ସଖାଳୁ ତ କାଇଁ ନ ଥିଲା ଯେ ଗାଧୁଆଳବି ନଥିଲା।
ନାଇଁ ଗାଧୁଆଳେ ନୁ ଖରା ଯେ ଆଜି ଖରା କୁ ଗୁଳୁଗୁଳି।
ଏ ଗଛପତ୍ର ବି ହଲୁନି ଗାଧୁଆଳେ ଏ ଚା ଟା ଟିକେ ହଲୁଚି।
ଟାଳେ ଟିକେ ଦଉଚି ଟିକେ ପବନ।
ହଁ ଆଉ ତମେ ତମ ଫେସ ର କେୟାର କେମିତି ନଉଚ ଫେସ ର ବଡିର
ଧେସର ଏମିତିରେ ତ ମୁଁ ସେମିତି ଏତେ କେୟାର ଫେୟାର ନିଏନି ଉଁ କିନ୍ତୁ ଏ ଯୋଉ ଖରା ଯୋଉ ଭଳିଆ ହଉଛି ଆ ସେଥିପାଇଁ ସନ୍ଧ୍ୟାବେଳେ ଟିକେ କଣ କରୁଚି ନା ସ ଡେଲି ସନ୍ଧ୍ୟାବେଳେ ଭଲସେ ମୁହଁ ଧୋଇ ଦେଇକି ଟିକେ ଯଉଁ ବରଫ ଘସୁଚି।
ହୁଁ ସେଇଟା ତ ବଢିଆ କାମ କରିବ ରାତିରେ।
ଯୋଉ ଝାଳ ଫାଳ ଗରମ ହ ମୋ ମୁୁହଁରେ ସବୁ ହେ ଉଠି ଯାଉଚି। କିନ୍ତୁ ଯାହା ହଉ ସେ ବରଫ ଫରଫ ଘସିକି କାଇଁ କିଛି ନାହିଁ। ଆଉ ତାପରେ ରହିଲା ଉଁ ଆଉ ଗୋଟେ ଏ ଆମର ଯୋଉ ଇଏ ଚାଉଳ ଯୋଉ ପାଣି।
ହୁଁ ହୁଁ।
ଚାଉଳ ଯୋଉ ଚାଉଳକୁ ମୁଁ ଫାଷ୍ଟ କଣ ଆଁ କଣ କହିଲ
କଣ ଚାଉଳ ପାଣି ଟା ବୁଝିପାଇଲିନି।
ମାନେ ମୁଁ ଗୋଟେ ସ୍ପ୍ରେ ବୋଟଲ ରଖିଚି। ହେଲାକି ତାକ୍ କଣ କରୁଚି ନା ସେଥିରେ ଯଉ ଚାଉଳ ଆମର ଅଛି ଯୋଉ ଚାଉଳକୁ ତିନି ଚାରି ଥର ଧୋଇ ଦଉଚି ନର୍ମାଲ ଯୋଉ ଚାଉଳ ରୋଷେଇ ଅଉଛି ତାକୁ ଧୋଇ ଦେଇକି ତାକୁ କଣ କରୁଛି ନା ହୁଁ ତା ଭଲ ପାାନ ନା ଯେତେବେଳେ ପୁରା ସଫା ହେଇଯାଉଚି ତାକୁ କଣନା ଭଲ ପାନ ରେ ଗୋଟେ ତାଟିଆରେ ଭେଦେଇ ରଖିଦଉଚି।
ହୁଁ।
ଟେ ପୁରା ରାତି ରଖିଦେଲେ ପୁରା ସଖାଳେ ସେ କଣ କରୁଚି ନା ଯେତେବଳେ ତା ପାଣିଟା ହେତବେଳଠୁ ବହଳିଆ ବହଳିଆ ହେଇନଥ ଥିବକି ହଁ ସେଇ ପାଣିଟାକୁ କଣ କରୁଚିନା ସେଇ ଯେଉଁ ସ୍ପ୍ରେ ବୋଟଲ ଭିତରେ ପସେଇକି ତାକୁ ଡେଲି ସଖାଳୁ ଟିକେ ଗାଧୋଇକି ଆସିଲା ପରେ ମୁହଁରେ ସ୍ପ୍ରେ କରୁଛି ରାତିରେ ଶୋଇଲା ବେଳେ ଟିକେ ସ୍ପ୍ରେ କରୁଛି। ଆଉ କାହିଁ ଅଛି ତ ଭଲ ତାପରେ ଆଉ ଏମିତି କ
ଟ ବି ଶୁଣୁଚି ଆଜି।
ନାଇଁ ତମେ ଜାଣିିନ କି ତମେ ଦେଖୁନ କି କିଛି। ଏମାନେ ଚାଉଳ। ଚାଉଳ ଧୁଆ ପାଣି କି ଚାଉଳ ରେ ଯଉ ତାକୁ ଚାଉଳଟା ଗୋଟେ ଖଣ୍ଡ ଖଣ୍ଡ କରି ଖଦଡ଼ିଆ ଭଳିଆ। ଆ ଗ୍ରାଇଣ୍ଡିଙ୍ଗ କରିଦବ ହଁ ତାକୁ ସୁ ମୁଁ ପ୍ରାୟ ଟାଇମ। ୟୁସ୍ କରିଛି ଉ ମାନେ କଣ କହିଲ ଦେଖିବ ସେଟା ୟୁସ୍ କରିକି ଗାଧେଇ ସାରିକି ସ୍କ୍ରବ୍ ଭଳିଆ ୟୁସ୍ କରିବ ଉ ମୁହଁ ତ ଯାହା। ବି ବିର୍ ବିରୁ ଭଳିଆ ହେଇଥିବ। ସବୁ ତ ପୁରା କ୍ଲିୟର ହେଇଯିବ ସ୍
ଆମେ ଖାଲି ଚାଉଳ ଗୁଣ୍ଡକୁ ଆଉ କଣ କର ଆଉ। କଣ ବିସାରିଯିବ।
ଯେତେବେଳେ ସ୍କ୍ରଫ କରିବ ଚାଉଳ ଆଉ ତା ସହିତ ଟମାଟୋ ମିଶେଇବ।
ଓହୋ ଖାଲି ଟମାଟୋ ଚାଉଳକୁ ପେଷ୍ଟ। କରିବାର ନା। କଣ କେମିତି।
ପେଷ୍ଟ ମାନେ ଖ ମାନେ ଟମାଟୋ ତ ପୁରା ପେଷ୍ଟ ହେଇଯିବ। କିନ୍ତୁ ଯୋଉ ଚାଉଳ ଟା ଟିକେ ଅଧା ଅଧା। ଖଣ୍ଡ ଖଣ୍ଡ ଯେମିତି ରହିବ। ଯୋ ସ୍କ୍ରବ୍ ନହେଲେ କେମିତି ହବ। ପୁରା ଯଦି ପୁରା ପେଷ୍ଟ ହେଇଯିବ ହବନି ନା। ପୁରା ଖଣ୍ଡ ଖଣ୍ଡ ରହିଲେ ତାକୁ କଣ କରିବ ନା। ସେତେବେଳେ ଦେହ ହାତ ବି କଲେ ତ ଭଲ। ସେଇଟା ନା ହଉ ଚି ଏହା ଫେସ ରେ କଲେ ସ୍କ୍ରବ ପୁରା ଯାହା ବିର୍ ବିର୍ ଥିବ ସବୁ ପଳେଇବ ପୁରା କ୍ଲିୟର। ପୁରା ହାତ ମାରିବ ଫେସ ରେ ପୁରା ଦେଖିବ ପୁରା ଯେମିତି ପୁରା ପ୍ଲେନ୍ ଭଳିଆ ଲାଗିବ। ପୁରା ମାନେ ପୁରା ଭଲ ଲାଗିବ। ଆଉ ଆଉ ରହିଲା ଟମା ସେଇଟା କଣ ଗଲା ସ୍କ୍ରବ ତାପରେ ଦେଖିବ। ସେଇଟା ଲଗେଇକି ଗାଧେଇକି ଆସିସାରିଥିବ ଯାଇକି ମିରରରେ ଟିକେ ଫେସ ଟା ଦେଖିବ। ତା ପୂର୍ବରୁ ତମେ ଯାଇକି ତମ ଫେସ ଦେଖିକି ଯାଇଥିବ ଆସିକି ତମ ଫେସ ଦେଖିବ। ହାଁ। କଣ କହିଲ? ହ୍ୟାଲୋ। ହ୍ୟାଲୋ ହୁଁ।
କଣ ନେଟୱାର୍କ ବୋଧେ ପାଉନଥିଲା ନା କଣ।
ହଁ ସେଇଆା ମୋତେ କିଛି ଶୁଭିଲାନି ତ, କଣ କହିଲ?
ମୁଁ କହିଲି ଯାହା ହଉ ତୋମେ କେତେ ଦେଶୀ ସବୁ ଜାଣିଛ ଫେସ ରେ ୟୁଜ୍ କରିବା ପାଇଁ ମୁଁ ତ ସବୁ ଆଜି ଫାଷ୍ଟ ଟାଇମ୍ ଶୁଣୁଚି, ମୁଁ ତ ସବୁ କେମିକାଲି କରେ, ମୁଁ ହଁ ପଇସା ବି ଖର୍ଚ୍ଚ ନାଇଁ କିନ୍ ବି ଭଲ ରହିବ।
ହଁ ମାନେ ସେଇଟା ଦେଖିବ ସା-ନା କିଛି ସାଇଡ ଇଫେକ୍ ନାଇଁ ହୋମମେଡ୍ ଜିନିଷର କଣ ସାଇଡ୍ ଇଫେକ୍ଟ ଟା ଆସିବ?
ଯେମିତି ନା ଆମେ ଯୋଉ ଆଉ ଜଳ କି ଗୋ- କୋଉ ଟନର୍ ୟୁଜ କରନ୍ତି ସେମିତି ଚାଉଳ ଧୁ-ଚାଉଳ ପାଣି ଟା ବି ୟୁ
ହଁ ମୁଁ ୟୁଜ୍ କରୁଚି ଟନର୍ ମାନେ ଆଁ,
ଡେଲି ସେଇ ସେଇ
ଡେଲି ଡେଲି ଡେଲି ଡେଲି। ଏ ଡେଲି ଡେଲି ୟୁଜ୍ କଲେ ଭଲ, ତାପରେ ରହିବନି କଣ ତାକୁ ଯଦି ଫ୍ରିଜ ରେ କେତେ ସାତ ଦିନ
ରଖିଲେ ବି ଦେହ ଖରାପ ହଅଙ୍କା ଭଲ ରହିବ
ହଁ ଅତି ବେଶୀରେ ସାତ ଦିନ ପାଇଁ ତୋମେ ବ-ହୋଉ ଚି ଫ୍ରିଜ୍ ରେ ରଖିକି ୟୁଜ କରିବ ତାପରେ ଫୁଣ୍ ତାକୁ ଚେଞ୍ଜ କରିକି ଫୁଣି ଆଉ ପୁଣି ଏମିତି କରିବା ଆଉ ଏଥିରେ ତ କାଇଁ ଡେଲି ଆମର ହଁ ଦିନକୁ ଦିଥର।
ଓହୋ।
ଏ-ଆ- ଆଉ କଣ କହିଲ ଏଇ ଯୋଉଟା ସ୍କ୍ରବ ଟା ଲଗେଇ ସାରିକି ଆସିକି ଗାଧେଇକି ଦେଖିବ ମୁହଁ ଦେଖିବ ମିରର୍ ରେ ଦେଖିବ ଉପରେ କେମିତି ଗୋଟେ ମାନେ କଣ କହିଲ ଏ ଏମତି ଗୋଟେ ଉଁ, ଗ୍ଲୋ ଆସେନି ଗୋଟେ ଫେ- ଫେସ୍ ରେ ସେଇଭଳିଆ ତୋମେ ଦେଖିବ। ମାନେ ଏ ଗାଧେଇବା ପୂର୍ବରୁ ଦେଖିବ ଗାଧେଇବା ପରେ ବି ଦେଖିବ।
ହୁଁ ତାହେଲେ ସେଟା ସେମିତି କଲା। ତାରେ ଆଉ କିଛି ଫେସୱା ୟୁଜ୍ କରିବାନି।
ନା ତା ପୂର୍ବରୁ ଯଦି ଫେସୱାସ୍ ୟୁଜ କରୁ ଥିବ କରିଥିବ ସେଇଟା ଲଗେଇ ସାରିଲା ପରେ ଫେ ସସ୍ ୟୁଜ କରିବାନି। କାହିଁକ ସେଇଟା ହିଁ ତ ରହିବା ଦରକାର ନା ହଁ ଆଉ। ଫେସୱାସ ଫେସୱାସ୍ ୟୁଜ ନକଲେ ଭଲ ମାନେ ଫେସ୍ ଆମେ ୟୁଜ କରିବା କଥା କିନ୍ତୁ ସେଇଟା ଯେତେବେଳେ ଲଗାଉଛନ୍ତି। ଇଟ ନ।
ହଁ ହଁ ହଁ ହଁ ଆଉ କଣ ଜାଣିଛ। ଦେ ଜିନିଷ ମାନେ ୟୁଜ କରିବା ପାଇଁ।
ଆଉ କଣ ଏମିତି ତ କହିବାକୁ ଗଲେ ଫେସ୍ ରେ ବହୁତ ସାରା ୟୁଜ କର
ହଳଦୀ ବେସନ କଣ ଲଗନ୍ତି ତ କ୍ଷୀରରେ। ପ୍ୟାଗ ବନେଇବି।
ଘିଅରେ ତ ମୁଁ କାଇଁ ଜାଣିନି।
ଘିଅ ନୁହେନେ ହଳଦୀ ବେସ ସନ କ୍ଷୀର। ନହେଲେ ଦହି।
ହଁ ଦହିଟା ତ ବହୁତ କ୍ଷୀର ଟା ଯେତିକି ନୁହେଁ। ଦହିଟା ତାଠୁ ବେଶୀ ଆମ ମାନେ ଫେସ୍ ପାଇଁ ଫେସ୍ ପାଇଁ ହଉ ବଡି ଫଡି ପାଇଁ ଯୋଉ ଟନ୍ ଫନ୍ ଇ ପାଇଁ ବି ହଉ। ହୁଁ କିନ୍ତୁ ଯେ। ଏତେ ଦୂର ମାନେ ମୁଁ ବି ପ୍ରାୟ ପ୍ରାୟ ଟାଇମ ବହୁ ଦେଖେଇକି ସବୁ ଖୋଜେଇକି କଣ କଲେ ବେଟର ହବ ତ ଅଧିକାଂଶ ମୁଁ ପାଇଛି ଯେଉଁ ହଳଦୀଟାକୁ ଫାଷ୍ଟ ଟିକିଏ। ୁରା ଗୋଲ୍ଡେ ବ୍ରାଉନ ହଳିଆ ହେଇକି। ତାକୁ କଫି ଭଳିଆ ପୁରରା କଲର୍ ହେଇଯିବ ଯେତେବେଳେ ତାକୁ ଟିକେ ତାୱାରରେ ତାକୁ ଏପଟ ସେପଟ କରିଦେବେ। ହେଲା ଗରମ ହେଇଯିବ ନାଇଁ ନାଇଁ ଚିନି ନୁହେଁ। ନା ସେଟା ବାହାର। ମହାରକ ତା ଦାରରେ ଗୋଟେ କଫି ଦି ଗୋଟେ ପ୍ୟାକେଟ ହଉ କି ଛୋଟ ପ୍ୟାକେଟ ଯଦି ତାହେଲେ ଦିଟା ପକେଇବ। ଆଉ ନହେଲେ ଗୋଟେ। ଗୋଟେ ବଡ ପ୍ୟାକେଟରେ ଟିକ ଗୋଟେ ପକେଇୟ ଆଉ ସେଥିରେ। ଦହି ଦେବା ଆଉ ମହୁ। ହ୍ୟାଲୋ ହ୍ୟାଲୋ। ଶୁଭିଲା।
ହ୍ୟାଲୋ।
ହଁ ଶୁଭୁଛି।
କଫି।
ହଁ କଫି କଫି ପରେ ସେଥିରେ ଟିକେ ଦହି ଦବ ଗୋଟେ ଚାମଚ।
ହ୍ୟାଲୋ।
ସୁବୁଛି ନା ହୁଁ।
ଓ
ମୁଁ କହିଲି ଦହି ଦହି ଆ ତାପରେ ଦହି ଗୋଟେ ଚାମଚ ଦବ।
ଦହି। ତାପରେ ହଳଦୀ।
ଦହି ଦହି ପରେ ନାଇଁ ହଳଦୀ ତ ଆମେ ଆଗେ ତମେ। ଯୋଉ ଭାଜିଥିଲ ହଁ ହଁ କଫି କଫି ପରେ ଦହି ଦହି ପରେ ତା ପରେ ତମେ ମିଶେଇବ କଣ କହିଲ ମହୁ।
ହୁଁ ହୁଁ।
ଅ ତାପରେ ଏତିକୁ ମିଶେଇକି ଏ ତ ଲଗେଇବା ଏଇଟା କଣ କହିଲା ଏତିକି ତାପରେ ବେସନ ଯଦି ପକେଇବୁ ଭଲ ମାନେ ଏଇଟା ଅପସନାଲ ଯଦି। ପକେଇବ ଭଲ ଏଦିନ ପକେଇବ ନାହିଁ ଚଳିବ ଆଉ। । ଏଇଟା କିନ୍ତୁ ପକେଇଲେ। ଲଗେଇଲେ କିନ୍ତୁ ଏକ୍ଟୁଅଲୀ ଟାନଫ୍ୟନ୍ ହଟେଇବ ଆଉ ତଥାପି ଫ୍ରେସ ଭଲ ରହିବ।
ମତେ ଯୋଉ ତିନିଟା ଅଙ୍ଗ କହିଲନି ମୁଁ ଏରା ଟୋଟାଲି। କେବେ ୟୁଜ କରିନି ।
କିନ୍ତୁ ୟୁଜ କର ଦେଖିବ ୟୁଜ କର ତାପରେ କହିବ କି ହଁ କହୁଛି ବୋଲି କିନ୍ତୁ ୟୁଜ କର ଦେଖିବ ଆର ଭଲ ବେନିଫ ଫିଟ ଭଲ। ଆଉ ଆଇସ୍ ଫାଇସ୍ ବି ସନ୍ଧ୍ୟାବେଳେ ଫେସ ରେ ଲଗେଇବ ଭଲ।
ଆଇସ୍ ଟା ମୁଁ ଲଗେଇନି କଣ କି ମୋର ଟିକେ ଥଣ୍ଡା ଦେହ ତ।
ହଁ ହଁ ଥଣ୍ଡା ଦେହ ଆ ହ ଯ ଦି ଗୋଟେ ଲଗେଇବ ବି ହଁ ଢେର। ଯଦି ଥଣ୍ଡା ଦେହ ନହେଲେ ନ ୟୁଜ କରିବ ନାହିଁ ଆଉ କିନ୍ତୁ ଏୟା ଫେସ ନେଲେ ଗୋଟେ।
ଅଛି ନା ଯେ ଡର ମାଡେ ୟୁଜ କରିବା ପାଇଁ।
ହଁ ହ ଅଛନା ନା ଯଦି ଅତି ଥଣ୍ଡା ତାହେଲେ ଆଉ କେମିତି କଣ।
ହଁ ମୁଁ ସେଇଥିପାଇଁ ଆୟୁଷ ଟା ବହୁତ କମ୍ ନୋଉଛି। ୟୁଜ କରେ। ଭଲ କିନ୍ତୁ ଆଇଷ୍ ଟା ମୁଁ କହେ କିନ୍ତୁ ସମସ୍ତେ। ୟୁଜ କରିବା। ନାଇଁ ସେ ବଢିଆ ଲାଗେ ପେଷ୍ଟଟା ୟୁଜ କଲା ପରେ।
କଲେ ଭଲ। ଲ।
ହ। କଣ କହୁଥିଲ ଓଦା କପଡା?
ମୁଁ କହିଲି କି ଓଦା ମାନେ ଯଦି ତମକୁ ଥଣ୍ଡା ତାହେଲେ ଓଦା ଗୋଟେ ମାନେ ଭଲ ମାନେ ଥଣ୍ଡା ପାଣିରେ ଟିକେ ଗୋଟେ ଟାୱେଲ ରଖିଥିବ ସେଟାକୁ ଧୋଇ ଦେଇକି ତାକୁ ଫ୍ରେସ ରେ କେତେବେଳେ କେମତି ଏମିତି ଟିକେ ଥାପି ଦଉଥିବ ମାନେ କେତେବେଳେ କେମିତି ଭଲ ଲାଗିବ ଆଉ।
ହଉ ଦେଖିଆ ତମେ ଯାହା ଯାହା କହିଲ ମୁଁ ସେଇରା ଟିକେ ଆମ ଫେସ ରେ ଟିକେ ଲଗେଇବା କଣ କେମିତି? ବି ତାକୁ ଉପକରିତା ମିଳୁଛି ମୁ ସେଟା ପୁଣି ଆଉ କେତବେଳେ‌ ଫୋନ କରିକି ଆଉ ଏବେ ତାହେଲେ ରଖୁଛି।
ହଁ ହଁ ହଁ ଠିକ ଅଛି।